ହ୍ୟାଲୋ ହଁ କୋଉଠୁ କୋହୁଚନ୍ତି ଆଉ?
ଆଗିଆଁ?
ହଁ ତମେ ଏଇଟା କେତେ ଦିନ ହେଲା ୟୁଜ କଲଣି?
ମୋର ତ ହେଇଗଲାଣି ପାଞ୍ଚ ଛଅ ଦିନ ହେଲାଣି କିନ୍ତୁ ମୁଁ
ଆଚ୍ଛା। ଷ୍ଟୁଡେଣ୍ଟ୍ ହେବେ ନାଁ ଆଉ କଣ? ଲି ଏବେ ଷ୍ଟୁଡେଣ୍ଟ୍ ଅଛନ୍ତି ନାଁ ଅନୁଦୀପରେ?
ନାଇଁ ନାଇଁ ମୁଁ ହାଉସ ୱାଇଫ୍।
ହୁଁ। ମୁଁ ବି ସେମତି ହାଉସ ୱାଇଫ।
ଆମର ଟିକେ ହାଉସ ୱାଇଫ ହେଲେ ମୋ ନା ସୋନାଲିସା ପରିଡ଼ା।
ଜବ କରୁଚ ନା ଜବ କରୁନ?
ନାଇଁ ନାଇଁ ନାଇଁ ଜବ କରୁନି ହାଉସ ୱାଇଫ୍ ଆଉ। ତମେ?
ଆଉ ଘର କୋଉଠି? ଘର କୋଉଠି ତମର?
ଯାସୁପୁର ଯାସପୁର।
ମୁଁ ମୁଁ ବି ହାଉସ୍ ୱାଇଫ୍ ମୋ ଶାଶୁଘର ହଉଚି ନୟାଗଡ଼।
ଉଁ ହୁଁ ହୁଁ।
ଅନୁଦୀପ କଣ ସ ଅନୁଦୀପ ବିଷୟରେ କଥା ହେଇପାରିବନି ନା।
ଅରି ଏଇ ଏଇଟା ନାହିଁ ଏଇ ଜିନିଷ କହିପାରିବାନି।
ହଁ।
ହେଲା? ଆଉ କଁ କରଚ ଖା ରୋଷେଇ ସରଲାଣି?
କରୁଥିଲି ହଁ ରୋଷେଇ କରିଥିଲି ଏବେ ସଇଲା, ଯ ମୁଁ ଏ ଦୁଇଦିନ ହେଲା କଲିଣି ଦୁଇ ତିନି ହେଲା ଜଷ୍ଟ ଖାଲି ପ୍ରୋଫାଇଲ୍ ଟାସ୍କଟା କମ୍ପ୍ଲିଟ୍ କଲି। କମ୍ପ୍ଲିଟ୍ କଲା ପରେ କିଛି ରେସପନ୍ସ ନଥିଲା, ଏ ଗ୍ରୁପ୍ରରେ ମୁଁ ବି ଆଡ଼୍ ହୋଇଇନଥିଲି। ତାପରେ ସାର୍ ଙ୍କୁ କଲ କଲି ସାର୍ କହିଲେ ନା ଗ୍ରୁପରେ ମୁଁ ତମକୁ ଆଡ଼୍ କରିଦେବି, ଆଉ ଗୋଟେ ଗୁଗୁଲ୍ ଫର୍ମ ପଠେଇଥିଲେ ନା ଗ୍ରୁପ୍ ରେ, ସେ ଗ୍ରୁପ୍ ରେ ମୁଁ ନଥିଲି, ତାପରେ ମୁଁ ସେ ଗୁଗଲ୍ ଫର୍ମ ବି ଫିଲ୍ଅପ୍ କରିନଥିଲି।
ଓହୋ। ଠିକ ଅଛି। ଆଜି କଣ ହେଇଛି ରୋଷେଇ ରେ? ହ୍ୟାଲୋ। ହ୍ୟାଲୋ।
ସରି ନେଟ୍ ୱା
ଆଛା, ହଁ ଆଜି କଣ ହେଇଛି ରୋଷେଇରେ?
ଆଜି ରୁଟି ସନ୍ତୁଳା।
ହଁ ସେମ୍ ରୁଟି ସନ୍ତୁଳା।
ଶାଶୁ ଶଶୁର ସମସ୍ତେ ପାଖେରେ?
ନା ସମସ୍ତେ ପାଖେରେ।
ଜଏଣ୍ଟ ଫ୍ୟାମିଲି?
ହଁ ଜଏଣ୍ଟ ଫ୍ୟାମିଲି।
କେତେ ଟାଇମ୍ ଏମିତି କଥାବାର୍ତ୍ତା ହେଉଛି ଏଥିରେ?
ମୁଁ ତ ସେମିତି ଟାଇମ୍ ଦେଇପାରୁନି କଥା ହେବା ପାଇଁ। କେତେବେଳେ ଫ୍ରି ହେଲେ କଥା ହଉଛି ନହେଲେ ନାହିଁ।
ଆଉ ପେ ସେମିତି ପଇସା
ଜାଣିନି ସେ ବିଷୟରେ ତ କିଛି ଆଇଡିଆ ହିଁ ନାହିଁ, ତାପରେ ଏଇ କଲଲେ କଥା ହେଲା ବେଳେ ସେଇ ଜିନିଷ କିଛି ନାହିଁ, ମୁଁ କହିବି ହୁଆଡସପ୍ ରେ।
ଓହୋ। ମାନେ ଆମେ କିଛି ବି ଏଥରେ ଏଇ ବିଷୟରେ କ କଥା ହେଇପାରିବା ନି ନାନି ହେଇପାରିବା ନି ମୁ ଜଷ୍ଟ ସେ କଲ୍ ରେ ଥିଲି ସେଦିନ ଟିକେ ଟିକେ ଟିକେ ମାନେ ଜାଆଁ ଏପଟେ ମୋର ଆଉ ଗୋଟେ ମିଟିଂ ବି ଚାଲିଥିଲା।
ହୁଁ ଜବ୍ କରନ୍ତି ବୋଧେ।
ହଁ ମୁଁ ଜବ୍ କରୁଛି।
ହଁ।
ତ ମୁଁ ସେମିତି ଖାଲି ଜଷ୍ଟ ମୋ ଦେଖିବା ଟାଇମ୍ ମୋ ଯୋଉ ଟାଇମ୍ ମିଳୁଛି ଏକ୍ସଟ୍ରା ଟାଇମ୍ ଏମିତି ରୋଷେଇବାସ କଲା ଟାଇମ୍ ରେ ଆମେ ଟାଇମ୍ ଦେଇପାରିବା ନା?
ହୁଁ ହୁଁ।
ହୁଁ।
ହୁଁ ହୁଁ।
ହାଉସ୍ ୱାଇଫ୍ ତ ବେଶୀକା ଟାଇମ ଆମକୁ ସେ ଇଭିନିଂରେ ହିଁ ମିଳିବ।
ହଁ ଇଭିନିଂ ରେ ତାପରେ ମୋର ପୁଅ ରହିଯାଉଛି ନା ପୁଅ ଯେହେତୁ ଟିକେ ହେଲାଣି ତାର ସ୍କୁଲୁ ଆସିଲା ପରେ ତାର ହୋମୱାର୍କ ହଉଛି ୟେ ତାକୁ ଫେର୍ କରିବାକୁ ପଡୁଛି ନା। ଇଭିନଙ୍ଗି ଟାଇମ୍ ରେ ସେଥିପାଇଁ ଟିକେ ଟାଇମ ମତେ କମ ମିଳୁଛି, ହୁଁ ହୁଁ।
ମୋର ବି ଝିଅ।
ସିଏ ଟୁ ପ୍ଲସ୍ ହେଇଗଲାଣି ତାକୁ ବାସ୍ ପାଠ ପଢ଼ିନି ଏମତି ଯେ ଛୋଟ ଅଛି ନା ସେଇଟା ଟିକେ ଜଗିବାକୁ ପଡ଼ୁଛି ଆଉ ତା ସାଥିରେ ଘର କାମ।
ହଁ ହଁ ହଁ ହଁ
ଆଉ କଣ କୁଅ? କେତେ ବୟସ ତମକୁ?
ମତେ ଏବେ ଥାର୍ଟି ଟୁ ଥାର୍ଟି ଥ୍ରୀ ଯେମତି ଆଉ
ହଁ।
ଥାର୍ଟିଥ୍ରୀ ହେଲା
ଆଃ ମୋଠୁବଡ଼ ଅଛ। ହଁ ହଁ
ଉଁ ହୁଁ ହୁଁ ହୁ ଥାର୍ଟି ଥ୍ରୀ ହେଲା ଏବେ ଜୁନ୍ କୁ ଆଉ।
ସେ ପାଖାପାଖି ଆଉ ତମେ ମୁଁ ଆଉ
ହଁ। ଆଉ ମ୍ୟାରେଜ କେତେ ବର୍ଷ ହେଲାଣି?
ମ୍ୟାରେଜ୍ ମୋର ହେଇଟା ଏଇ ଜୁନ୍ କୁ ମୋର ଚାରି ବର୍ଷ ହେଇଯିବ।
ଜୁନ୍ କୁ ଚାରି ବର୍ଷ ଦଶ ବର୍ଷ ହେଲାଣି।
ଦଶ ବର୍ଷ ଉଁ ହୁ। ଆଉ ତମ ନିଜ ଘର ସେଇ ଯାଜପୁର ନା ଏବେ କେ ଯାଜପୁର ଶାଶୁଘର
ଶାଶୁଘର ସ ଦାସପୁର
ଆଉ ନି ତମ ଗାଁ ନିଜ ବାପଘର?
ସେ କେଉଁଝର ଡିଷ୍ଟ ର।
କେଉଁ କେମତି କ୍ଲାସ୍ କଲ ଏଥିରେ
ଏଇ ଯାଜପୁରରୁୁ ଏମିତି ଚିହ୍ନା ଥିଲେ ସେଠୁ ଏମତି କଲି ଆଉ
ସେଠି କଁ ସେଣ୍ଟର୍ ଅଛି?
ହୁଁ ଯାଜପୁରରେ ଅଛି। ସେପଟେ କୋଉଠି ଅଛି?
ହଁ ବହୁତ୍ ଭଲ ଆଉ କଣ୍ କୁହ?
ବୁଲାବୁଲି କୁଆଡେ?
ନାଇଁ ବୁଲାବୁଲି ତ ଏଇନେ କୁଆଡ଼େ ହେଇନି ହି ହି ତୋ ଏବେ ବୁ ପୁରା ଟୋଟାଲ ମ୍ୟାରେଜ୍ ପରଠୁ କୁଆଡ଼େ ସେମତି ବାହାରୁକୁ କୁଆଡ଼େ ବୁଲିଆକୁ ଯାଇନି। ସେମତି କେବେ ଟାଇମ୍ ମିଳିଲେ ମୋ ବାପ ଘରୁକୁ
ହଁ ସେଇ ତ ଟିକେ ଟାଇମ୍ ମିଳିଲେ ଘରୁକୁ ପଳେଇଲେ ମନ ଶାନ୍ତି ହେଇଯାଏ।
ହଁ।
ମୁଁ ବି ସେମ୍ ଜିନିଷ କରେ। ଟାଇମ୍ ମିଳିଲେ ଟିକେ ଘରୁକୁ ପଳେଇଲେ ଖୁସି।
ଆଉ ତମ ପାଠ୍ ଉଁ ଆଉ ତମର ପାଠପଢ଼ା?
ପାଠ ପଢା ଏଇ ଗ୍ରାଜୁଏସନ୍ କମ୍ପ୍ଲିଟ୍ ହେଇଛି।
ତାପରେ ଜବ୍ ଫବ୍ କଲୁ ନା ଏମତି ଏମ୍ ମ୍ୟାରେଜ୍ ହେଇଗଲା?
ଏବେ ଫେରେ ପକେଇଛି ସିଟି
ସିଟି ଏଟା ଫାଷ୍ଟ୍ ଟାଇମ୍ ନା କେତେଥର ଟ୍ରାଏ କଲଣି?
ନା ନା ନା ନା ଫାଷ୍ଟ୍ ଟାଇମ୍ ପକେଇଛି।
ଆଉ ଦେଖ ହେଇଯାଉ।
ପଢିଲେ ଆଉ
ଉଁ ଆଗୁରୁ ଟ୍ରାଏ କଲନି ସିଟି ରେ?
ଆପଣ ମୋର ବି ଏଡେ କରିବାକୁ ଇଚ୍ଛା ଥିଲା ଗ୍ରାଜୁଏସନ୍ ପରେ ତାର ମାଇଣ୍ଡ୍ କଥା ମୋର ଦେହ ଖରାପ ହେଇଗଲା ତାପରେ ମାଇଣ୍ଡ୍ ଟା ଆଉ ଏତେ ହେଲାନି କରିଆ ପାଇଁ ଫେରେ ଭାବିଲି ନା ସେମ୍ ଦେହ ଖରାପ କୁ ଭାବି ଭାବିକି କାହିଁକି ନିଜ ଲାଇଫି- ଟାକୁ ଇୟ କରିବି ଦେନେ ସିଟି ପକେଇଦବା। ଦେହ ଖରାପ ମାନେ କିଡନୀ ଖରାପ ହେଇଗଲା।
ଆଚ୍ଛା ଆଚ୍ଛା।
ସେଥିପାଇଁ ଆଉ
ଜଷ୍ଟ୍ ୱାଟସପ୍ ରେ ମେସେଜ୍ କରିଥିଲ ନା?
ହୁଁ, ହୁଁ।
ତମେ କରିଥିଲ ଟି?
ହୁଁ, ହୁଁ ପଥେଇନି। ଆଉ ସେଥିପାଇଁ ଆ ସେତେବେଳେ ଟିକେ ଆଉ ଭଲ ଲାଗିଲାଣି କଲେନି ତାପରେ ଫେରେ ଭାବିଲି କାହିଁ ସେଇ ଜିନିଷ ଭାବି ଭାବିକି କାହିଁକି ନିଜେ ଇଏ- କରିବା ନାଇ କିଛି କରିବା ହେଇଆ ଆଉ।
ହୁଁ। ଆଉ ତମ ପୁଅ କେଉଁ କ୍ଲାସ୍ ରେ ପଢ଼ୁଛି?
ତାର ଫୋର୍।
ଫୋର୍, କ୍ଲାସ୍ ଫୋର୍?
କ୍ଲାସ୍ ଫୋର୍, ଶିଶୁ ମନ୍ଦିରରେ ପଡ଼ୁଛି।
ଭଲ ଆଉ ତମକୁ ଟାଇମ୍ ହୁଏନି ପିଲାକୁ ପାଠ ପଢ଼ଉଥିବ ରୋଷେଇ ଘର
ହୁଁ, ହୁଁ, ହୁଁ। ତାକୁ ଫେରେ ସକାଳୁ ଦେଖିବା ପଡୁଛି ଦଶଟାରୁ ଚାରିଟା ସାଢ଼େ ଚାରିଟା ହେଇଯାଉଛି। ଯେହେତୁ ସରିଲା ପରେ ଫେରେ ସେଟା ସରିଲା ପରେ ଫେରେ ସେ ସ୍କୁଲ ଯିବ ତାର ଟିଫିନ୍ ଇଏ କର ସିଏ କର ସିଏ ପରେ ସବୁ ଏମିତି ସବୁ ଖାଇବା ପାଇଁ କର ଖାଇକି ଯିବ ଫେରେ ସରିଲା ପରେ ମୁଁ ଟିଫନ୍ ନେଇକି ଯିବ ତା ସହ? ସକାଳୁ ତ ଜମା ଦଶଟା ପର୍ଯ୍ୟନ୍ତ ପୁରା ଖାଲି ଦୌଡ କାଁ ସକାଳୁ ଉଠ ଉଠିକି ଘର ଝାଡୁ, ଘର ଝାଡୁ ପରେ ଗାଧୁଆ ପାଧୁଆ ତାପରେ ଠାକୁର ପୂଜା, ଠାକୁର ପୂଜା ପରେ ତା ପାଇଁ ଆସିକି ବ୍ରେକ୍ ଫାଷ୍ଟ ନା ଟିଫିନ୍ ନେବ ବୋଲି ସେ ରୁଟି କର ଘର ପାଇଁ ସେ ବ୍ରେକ୍ ଫାଷ୍ଟ ବନାଅ ତାପରେ ଭାତ, ଡାଲି, ତରକାରୀ, ଭଜା ଯାହା କର ସିଏ ଖାଇକି ଯିବ ସ୍କୁଲ। ଏ ସିଏ ଗଲା ପରେ ଆଉ ଯାହା ଥିବ ଲାଷ୍ଟକୁୁ ଭଜାଭୁଜି ଶାଗ, ଫାଗ ଯାହାଥିବ ସିଏ ସରିିବ ସିଏ କରାଯିବ ଏମିତି
ଏଇଥିରେ ଟାଇମ୍ କେମିତି ହଉଛି?
ଏମିତି ବା ଏଇ ଖରାବେଳେ ଧର ଏପଟ ସେପଟ ରୋଷେଇ ସରିଲା ପରେ ଏମିତି ଏପଟ ସେପଟେ ହେଲା ପରେ ଫୋନ ଟିକେ କରିଦିଅ କିଏ କଣ କରିଦିଅ ଏମିତି ଆଉ।
ବହୁତ ଭଲ ହେଲା ଏଥିରେ।
ହୁଁ, ହୁଁ, ହୁଁ, ହୁଁ।
ଆଉ କଣ ରୋଷେଇ? ରୁଟି ବି ସନ୍ତ--ତମର ବି ରୁଟି ସନ୍ତୁଳା?
ହଁ। ରୁଟି, ସନ୍ତୁଳା। ମୋ ପାଇଁ ତ ଡେଲି ସନ୍ତୁଳା ହଉଛି ମୁଁ ତ ଡେଲି ସନ୍ତୁଳା ଖାଉଛି ନା।
କାହିଁକି ତମ ଦେହ ଭଲ ନାହିଁ?
ଆ ସେ କିଡନୀ ପାଇଁ ବା ଆଉ କିଛି ଖାଇହବନି ପ୍ରୋଟିନ ଜିନିଷ ତ ପିଲା ନା। ଯେହେତୁ କିଡନୀ ଖରାପ ସବୁବେଳେ ସନ୍ତୁଳିତ ଆହାର ଖାଇବୁ। ସକାଳେ ସନ୍ତୁଳା ଖରାବେେଳେ ସନ୍ତୁଳା ରାତିରେ ସନ୍ତୁଳା। ସନ୍ତୁଲ ଗୋଟେ ଗୋଟେ ଡେଲି ଏମାନେ କିଛି ଅଲଗା ବି ଖାଇ ପାରୁଛନ୍ତି ମୁଁ ବନଉଚି।
ତମେ ଏତେ କମ୍ ଏଜରୁ ତା କିଡନୀ ଖରାପ୍ କେମତି?
ହଁ କିଜାଣି କେମତି ଡକ୍ଟର କହୁଛନ୍ତି ଆଜିକାଲି ସେମତି କିଛି କହିହବନି। ଏଆ ଉ। ମୁଁ ଫେରେ ରେ କିଛି ଖାଏନି ଏମିତି ୟାଡୁ ସ୍ୟାଡୁ ଜିନିଷ କିଛି ବି ଖାଏନି। ନର୍ମାଲ ଏମତି ଭଲ ଫିର୍ ବି ଡାଲମା ରୁଟି କି ସନ୍ତୁଳା ରୁଟି ମତେ ଏମତି ଭେଜ୍ ଜିନିଷ ଖାଇବାକୁ ସବୁ ପସନ୍ଦ୍। ଆଉ କଣ କରାଯିବ? ତା ଭାଗ୍ୟରେ ଯାହା ଥିବ ସେଇଆ ହବ ଆଉ। ଏମିତି ଚାଲିଚି ଆଉ।